ହ୍ୟାଲୋ ହଁ ସାଙ୍ଗ କଣ କରୁଛ
ମୁଁ ଏଇଠି ବସିଥିଲି ତମେ
ଘରେ ସବୁ ମୁଁ ବି ବସିଛି ଘରେ ଘରେ ସମସ୍ତେ ଭଲ
ହଁ ଆଉ ତମ ଘରେ
ହଁ ହଁ ଆମ ଘରେ ବି ଭଲ ଆଉ ଆଉ କଣ ଚାରିଟା ବେଳେ କଣ ଖାଇଥିଲ
ସକାଳେ ଭାତ ସନ୍ତୁଳା ଆଉ କାକୁଡ଼ି ତମେ
ହଁ ମୁଁ ସେମିତି ଆଳୁ ଭଜା ଭାତ ପଖାଳ ଭାତ ଖାଇଥିଲି
ହୁଁ ହେଲା ଆଉ
ହଉ ଘରେ ସବୁ କିଏ କିଏ ଅଛନ୍ତି
କଣ
କହିଲି ଘରେ କିଏ କିଏ ଅଛନ୍ତି ବାପା ବୋଉ ଭାଇ
ଘରେ ହଁ ବାପା ବୋଉ ଆଉ ସାନ ଭାଇ ତମ ଘରେ
ଆମର ମା ଆଉ ସାନ ବୋଉ
ହୁଁ ହୁଁ
ଆଉ ସାଙ୍ଗ ସ୍କୁଲ ଖବର କଣ କେମିତି କଣ ସ୍କୁଲ ଲାଇଫ ବିଷୟରେ ଟିକେ କହିଲ
ସ୍କୁଲ୍‌ ରେ ମୁଁ ତ ଗମେଣ୍ଟ ସ୍କୁଲରେ ଆମ ଗାଁ ସ୍କୁଲରେ ପଢୁଥିଲି ଅଷ୍ଟମ ଯାଏ ତାପରେ ଅଷ୍ଟମରୁ ନବମ ଦଶମ ଆମ ଗାଁ ପାଖରେ ଗୋଟେ ହାଇସ୍କୁଲ୍ ଅଛି ସେଇଠି ଯାଇଥିଲି
ହଁ
ହୁଁ ସ୍କୁଲରେ ପଢିଲା ବେଳେ ଏମିତି ଦୁଷ୍ଟାମି ମଜା କରୁ ଆଉ ତମର
ମୁଁ ବି ସେଇ ଆମ ଗାଁ ସ୍କୁଲ ରେ ପଢ଼ୁଛି ଆଉ ମତେ ତ ବେଶୀ ଭଲ ଲାଗେ ମୋର କଲେଜ ଲାଇଫ ରୁ ମୋର ସ୍କୁଲ ଲାଇଫ ଟା ମତେ ବେଶୀ ଭଲ ଲାଗେ ଛୋଟ ବେଳୁ ପଢି ଆସିଛି ଆମ ନିଜ ଗାଁ ପିଲା ସାଙ୍ଗରେ ପ୍ରଥମରୁ ଦଶମ ଯାଏଁ ମୁଁ ସେଇ ଆମ ଗାଁ ସ୍କୁଲରେ ହିଁ ପଢିଛି ବହୁତ ମଜା ଲାଗେ ଆଉ ଛୋଟବେଳେ ସ୍କୁଲ କୁ ଯିବା ଆସିବା ବର୍ଷା ହଉ ଖରା ହଉ ଶୀତ ହଉ ସବୁବେଳେ ସ୍କୁଲ ଯିବୁ ସ୍କୃଲ୍‌ ଠି ସବୁ ସ୍ମୃତି ରହିଯାଇଛି ଆଉ ସ୍କୁଲ ବେଳର ମଜା ତ ସବୁ ଅଲଗା ଇଛା ନ ହଉଥିଲେ ବି ଏ ସେ ଘରେ ପଠେଇବେ ଯା ଯିବୁ ସ୍କୁଲ ଆଉ କେହି ଯଦି ସାଙ୍ଗସାଥି ବି ନ ଯିବେ ଆଉ ମନ ଲାଗିବନି ଆଉ କେହି ତ ଯାଉନାହାନ୍ତି ଆଉ ମୁଁ କଣ ଏକୁଟିଆ ଯିବି ସ୍କୁଲ କେହିଯାଉ ନାହାନ୍ତି। ତଥାପି କିନ୍ତୁ ଘରେ ଜବରଦସ୍ତ ନେଇକି ଛାଡିକି ଆସିବେ ମୋର ଆମ ସ୍କୁଲରେ ଗୋଟେ ଭଲ ଛୋଟ ବଗିଚା ଟେ ଅଛି। ସ୍କୁଲ ପାଖରେ ଛୋଟ ବଜାର ଟେ ବି ଅଛି ଆଉ ଛୋଟ ସ୍କୁଲ ମାନେ ୟୁ ପି ସ୍କୁଲ ଆଉ ହାଇସ୍କୁଲ୍‌। ପାଖାପାଖି ମିଶିକି ହେଇଛି ଗୋଟେ ପଡିଆଟେ ଅଛି ସେଇଟି ସବୁବେଳେ ଖେଳୁ। ଆଉ ଖାଲି ପିରିୟଡରେ ସବୁବେଳେ ଖେଳୁ ଆଉ ଯେତେବେଳେ ଅଗଷ୍ଟ ପନ୍ଦର କି ଜାନୁଆରୀ ଛବିଶି ଦିବସରେ ସେଠି ଆମେ ପ୍ୟାରେଡ କରୁ। ଆଉ ସେଠି ପତକା ଉତ୍ତଳନ କରାଯାଏ। ଗଣେଶ ପୂଜା ଭୋଜି ଫୋଜି ଯେମିତି ଯାହା ସ୍କୁଲ ର ସବୁ। ହଁ ହଉ। କରାଯାଏ ସେଠି ସବୁ।
ହୁଁ ଭଲ ଆଉ।
ଆଉ ତମ ସ୍କୁଲରେ ଏମିତି ହୁଏ।
ହଁ ଆମ ସ୍କୁଲରେ ବାର୍ଷିକ ଉତ୍ସବ ହୁଏ ମାନେ ଯଉ ଖେଳନ୍ତି। ତାପରେ ଆନୁଆଲ ଫଙ୍କସନ ହୁଏ, ଗଣେଶ ପୂଜା ସରସ୍ଵତୀ ପୂଜା ହୁଏ। ଆଉ ଏମିତି କଣ? ସ୍ୱାଧୀନତା ଦିବସ ସାଧାରଣତନ୍ତ୍ର ଦିବସ ସବୁ ପାଳନ କରାଯାଏ। ଚକୋଲେଟ ଦିଆଯାଏ ଆଉ ବିସ୍କୁଟ ଆମର ସେ ଦିଅନ୍ତିନି ଆମ ସ୍କୁଲ ରେ।
ଦିଅନ୍ତିନି।
ନା ପାଞ୍ଚ ଟଙ୍କିଆ ବିସ୍କୁଟ ଦେଇଥ ପାଞ୍ଚ ଟଙ୍କିଆ ବିସ୍କୁ କୁଟ ଦେଇ ଠକେଇ ଦିଅନ୍ତି।
ହଁ କଉ ସ୍କୁଲରେ ଦିଅନ୍ତି କଉ ସ୍କୁଲରେ ଦିଅନ୍ତିନି। ଆମ ସ୍କୁଲ ରେ ତ ଆଗରୁ ଗଣେଶ ପୂଜାରେ ଏ ଚାନ୍ଦା ନୋଉଥିଲେ। ପ୍ରତେକ ସ୍କୁଲ ପୂଜା ପନ୍ଦର ଟଙ୍କା କୋଡିଏ ଟଙ୍କା ନଉଥିଲେ ଏ ସବୁ ବର୍ଷ ଭୋଜି କରାଯାଉଥିଲା ଖିଚୁଡି ପଲଉ ପାସ୍ ଫାସ୍ ଡାଲମା ଫାଲମା ସବୁ କରୁଥିଲେ ଆଉ ଏବେ କିନ୍ତୁ ଆଉ ଚାନ୍ଦା ନଉନାହାନ୍ତି ଗଣେଶ ପୂଜାରେ ଖାଲି ସେଉ ବୁନ୍ଦୀ ଧରେଇ ଦଉଛନ୍ତି ପଠେଇ ଦଉଛନ୍ତି। ଆଉ ସେ ଭୋଜି ଫୋଜିି କରୁନାହାନ୍ତି। ଏଇଭଳିଆ ଆସୁ ଇଏ କଲେଣିି ଆଉ। ତାପରେ ଆଜି କାଲିକା ଯୋଉ ଛୁଆ ଆସେ ସୁଧା। ସାର୍ ଦିଦି ମାନଙ୍କୁ ମାନୁନାହାନ୍ତି।
ହୁଁ।
ଆଉ ସେ ଥିଲା ଭଲ ଥିଲା।
ହଁ ହଁ।
ହଉ।
ଆମେ ବି ସେମାନେ ସେମତି ହଁ ମୁଁ କହିଲି କି ଆମେ ବି ସେମତି ଏମତି ଦୁଷ୍ଟାମି କରୁ। ଆମ ସ୍କୁଲରେ ଆମେ ପଢିଲା ବଳେ ପାଚେରି ନଥିଲା ଯେତେବେଳେ ଏଠି ରିସେଷ ହୁଏ ମାନେ ଖାଇବା ଛୁଟି ଆମେ ଯାଉ ହାରି ଆମ ଯୋଉ ସ୍କୁଲ ପାଖରେ ଥିବ କୋଳି ଗଛ ନହେଲେ ନଦୀ ହେଡ଼ି ଯିବୁ ଗୋଡ଼ ହାତ ଧୋଇବାକୁ ନହେଲେ ଯୋଉ କୋଳି ଆଣୁ ନହେଲେ ଆମ୍ବ ଆଣୁ ଏମିତି ତା ଶୁଣି ସାର ଆସିକି ଦେଖିଦେଇଥିବି ଆମେ ଯାଇଛୁ ବୋଲି ପ ଲେଟ୍ ହେଇଗଲେ ସାର୍ ଆସିକି ବାଡ଼ାନ୍ତି। ଜଣେ ଜଣେ ଏମିତି ମାନେ ଜଣେ ଜଣେ ଆସିଥିବେ ସାର ହେ ଜଣେ ଜଣେ କି ବାଡେଇକି ସ୍କୁଲକୁୁ ବି ଏଣ୍ଟ୍ରି କରନ୍ତି।
ହଁ ଆମେ ସେମିତି ଆମ ଆକ୍ଚୁଆଲି ଆମର ଯୋଉ ଘର ପାଖରେ ସ୍କୁଲଟା। ବେଶୀ ଦୂର ନୁହଁ ଅଁ ହାଫ କିଲୋମିଟର ଭଳିଆ ହବ ଆଉ ଆମେ ସେ ହେଲା ଯେତେବେଳେ ଖାଇବା ଛୁଟି ହୁଏ ସେତେବେଳେ ଘରକୁ ଖାଇବା ପାଇଁ ଆସେ। ଘରକୁ ଖାଇବା ପାଇଁ ଆସିବୁ ଖାଇବା ଛୁଟିର ଟାଇମ ହେଲା। ଅଧଘଣ୍ଟେ ଦିଆଯାଏ।
ହୁଁ ହୁଁ।
ଆମେ ଖାଇକି ଜଲଦି ଖାଇଦବ ଘରୁ ଖାଇଦେଇକି ଆଉ ଟିକେ ଲେଟ କରିକି ସ୍କୁଲ କୁ ଯାଉ ଆଉ ବୁଲି ବୁଲିକା ଯିବୁ ବାଟରେ କଇଥ ଗଛ, କୁଳି ଗଛ, ପିଜୁଳି ଗଛ ଯୋଉଠି ଥିବ ସେ ଚଢିବୁ ଖାଇବୁ ଖାଇ ଖାଇକି ସାଙ୍ଗ ସାଙ୍ଗ ମାନଙ୍କ ପାଇଁ ଧରିବୁ। ଯିବୁ ସେତେବେଳେ ଆମେ ଯୋଉ ସ୍କୁଲକୁୁ ଯିବୁ ସେ ସ୍କୁଲରେ ସାର୍ ପଢେଇ ସାରିବେଣୀ ସେତେବେଳେ ଗୋଟେ ପିରିୟଡ୍ ହବନି ଆଉ। ଆଉ ସେଠୁ ସେଠୁ ଫୁଣି ଯେତେବେଳେ ସାର୍ କହିବେ ଆଉ ଏ କୁଆଡ଼େ ଯାଇଥିଲୁ ଏତେ ସମୟ ହେଲାଣି। ଖାଇବା ଛୁଟିତ କେତେବେଳୁ ଅଫ୍ ହେଲାଣି ଆମେ କହିବୁ ଘରକୁ ଯାଇ ପହଞ୍ଚିସାରିଛି। ଆଉ ସେଠୁ ପୁଣି ସାର୍ ରାଗିବେ ପୁଣି ଆଣ୍ଠେଇ ଦେବେ ଆମକୁ।
ହଁ ସେମିତି ଆଉ-ଆଉ ହାଇସ୍କୁଲ ରେ ତ ମାନେ ସାଧାରଣତନ୍ତ୍ର ଦିବସ କି ଗଣେଶ ପୂଜା ସରସ୍ଵତୀ ପୂଜା ହେଇନି କାରଣ ହାଇସ୍କୁଲ ଦି ବର୍ଷ ସାରା ଆମ୍ ର ଆମର କରୋନା ବିତି ଯାଇଥିଲା।
ହଁ ହୁଁ କରୋନା ତ ଆସିଲାଠୁ ବହୁତୁ। କିଛି କ୍ଷୟ କତି କରିଦେଲା ବହୁ କିଛି ଛଡେଇ ନେଲା ଲୋକଙ୍କ ଜୀବନକୁୁ ଆଉ।
ହୁଁ ହୁଁ। ଆଉ ତମେ କିଛି ଆ ମାନେ ଫଙ୍କ୍ସନ୍ କି ଖେଳରେ ଭାଗ ନିଅ ନା ନାଇଁ।
ହଁ ମୁଁ ଆମର ସ୍କୁଲ ର ତ ପ୍ରତିଯୋଗିତା ହୁଏ ମୁଁ ହ ଦୌଡ଼। ଆଉ ହେଲା ଦୌଡ଼ରେ ନିଏ ଯୋଉ ହେଲା ହାଇଜମ୍ ଜ ଜମ୍ପ ରେ ନିଏ। ଦୌଡ଼ରେ ମୁଁ ହୁଏ ଫାଷ୍ଟ ହୁଏ ହାଇ ଜମ୍ପ ରେ ବି ହୁଏ। ଆଉ ବାର୍ଷିକ ଉତ୍ସବରେ ଯଉ ଆମର ଅ ସବୁ ପୁରସ୍କାର ଦିଅନ୍ତି ସେଥିରେ ବି ମୁଁ ପାଇଚି।
ହୁଁ ହୁଁ ତମର କଣ ପୁରସ୍କାର ଦିଅନ୍ତି?
ମୋର ସେଇ ଛୋଟ ପୁରସ୍କାର ଖାତା ପେନ୍ ଏମ୍ତି ଦିଅନ୍ତି ନଲେ ସ୍କେଚ୍ପେନ୍ ଦିଅନ୍ତି। ଜେମେଟ୍ରି ବକ୍ସ ଦିଅନ୍ତି ନହେଲେ ହୁଁ ପ୍ଲାଷ୍ଟିକ ର ଯୋଉ ପ୍ରାଇଜ୍ ସ୍ଟାଇପ୍ର ଦେଖାହଉଥିବ ସେଇଟା ଦିଅନ୍ତି।
ହୁଁ ହୁଁ ଭଲ।
ଦିଅନ୍ତି ଆଉ।
ଆମର ସେୟା ଆମ ସ୍କୁଲ୍ରେ ଖାତା ପେନ୍ ଦେଇ ଦିଅନ୍ତି।
ହଁ ପ୍ରାଏ ସ୍କୁଲ୍ରେ ସେଇଭଳିଆ କରନ୍ତି ଆଉ। ଯଉଠି ଯା ଯେମିତି ଅଛି ତମ ସ୍କୁଲରେ କେତେ କ୍ଲାସ୍ ଯାଏଁ ଅଛି ନାରେ।
ଗାଁ ରେ ଆମର ଅଷ୍ଟମ ଯାଏ ଅଛି ଆଉ ଆମ ଗାଁ ପାଖରେ ଅଛି ଉଁ ଏଁ ନବ୍ ବମ୍ ଦଶମ୍ ହଁ।
ଆମର ସେଇଠୁ ପ୍ରଥମରୁ ସପ୍ତମ ଯାଏଁ ଅଛି। ପୁଣି ତା ସେପଟେ ସେ ଗୋଟେ ଗ୍ରା ପଡିଆରେ ହେଇଚି ସ୍କୁଲୁ ତାପରେ ପୁଣି ସେଠୁ ଅଷ୍ଟମ ରୁ ଦଶମ ଆଉ।
ଭଲ ଆଉ ଗୋଟେ ଜାଗାରେ ମାନେ ସବୁ ସରିଯାଏ ଆମର୍ ଆମ ଗାଁ ରେ ନାହିଁ ଯେ ଆମେ ଆମ ଗାଁ ପାଖରୁ ପୁରା ସାଇକେଲ୍ ଚଲେଇ ଚଲେଇ ଯାଉ।
ହଁ ଆମେ ତ ଚାଲ୍ ଚାଲି ଯାଉ। ସ୍କୁଲ ଆଗେ ଯିବି ସାଙ୍ଗ ଘରକୁ ଯାଇକି ଡାକିବି ସେ ଯିବ ନା ନାଇଁ। ତାପ୍ରେ ସିଏ ସିଏ ହଁ କହିଲାଠୁ ବି ପୁଣି କହିବୁ ଆସେ ଆଉ ଜଣକ ଘରକୁ ଯିବା। ତାକୁ ପଚାରିବା ସେ ଜିବକି ନାଇଁ। ହୁଁ ପଚାରି ପଚାରି ଯାଅ ଆଉ। ସବୁବେଳେ ତ ପ୍ରାୟ ଟାଇମ୍ ଆମେ ଲେଟ୍ ପ୍ରାର୍ଥନା କରୁଥୁବେ ଆମେ ଯାଇ ପହଞ୍ଚି କି ପଶିବି ଭିତରେ।
ହଁ ଆମ ସ୍କୁଲ୍ରେ ମୁଁ ଏମିତି ଠକିକି ସ୍କୁଲ ଯିବି ସ୍କୁଲ ଯିବାଟା ମାନେ ଇଏ। ସ୍କୁଲ ଯିବାକୁ ଭଲ୍ ଲାଗେ କିନ୍ତୁ କାମ କରିବାକୁ ଭଲ୍ ଲାଗେନି। ହେଇଥି ଯୋଗୁଁ ଉଁ ଅଳିଆ ଗୋଟେଇବାକୁ ପଡ଼ିବନି ମୁଁ ଲେଟ୍ କରିକି ଯାଏ ସବ୍ବେଳେ।
ହଁ ବା ତ ସେଇଭଳିଆ କରନ୍ତି ଆଉ। ଶନିବାର ଦିନ ଡ୍ରିଲ୍ କରିବେ ଡ୍ରିଲ୍ କର୍ ସାରିକି ଶନିବାର ଦିନ ହାଫ୍ ଡେଜେ ସେଦିନ ଭଲା ଲାଗେ ରବ୍ବାର୍ ଦିନ ଭଲ୍ ଲାଗେ ଛୁଟି ଥିବ ବୋଲି। ଭଲ ଲାଗେ ଶନିବାର ଦିନ ନଖ ଦେଖିବେ। ଆଉ ନଖ ଯିଏ ନକାଟିିଥିବ ବାହାରେ ବସିବ।
ହଁ ସେମିତିଆ।
ହଉ ତମକୁ କୋଉ ସବୁ କୋଉ ବିଷୟ ରେ ଭଲ୍ ଲାଗେ। ହଁ ପୋଲ୍ସେ ପଡିବା ପାଇଁ।
ସ୍କୁଲ୍ଲେ
ହଁ କୋଉ ବିଷୟରେ ଟା ଭଲ ଲାଗେ ତମେ କୋଉ ସବଜେକ୍ଟ ଟା?
ମତେ ଗଣିତ ଭଲ ଲାଗେ କିନ୍ତୁ ପ୍ରଥମରୁ ଅଷ୍ଟମ ଯାଏ ଗଣିତ ଭଲ ଲାଗିଲା ତାପରେ ଆଉ ଭଲ ଲାଗିଲାନି।
ଓହୋ ମତେ କଣ କି ଭଲ ଲାଗେନି ମତେ ଟିକେ ବିଜ୍ଞାନଟା ଭଲ ଲାଗେ। ଆଉ ଇତିହାସ ନୁହଁ ବିଜ୍ଞାନ ଆଉ ଭୂଗୋଳ ଟା ଭଲ ଲାଗେ ମୋତେ ଟିକେ।
ଓହୋ ସେ ପାଠ ଟୋଟାଲ ମୋର ହୁଏନି।
ହଁ।
ମୁଁ ପଢିନି। ବିଜ୍ଞାନ ଉଡା ପଢ଼େ ଆଉ ଗଣିତ ବିଜ୍ଞାନ ଇଂଲିଶ ଓଡ଼ିଆ ସଂସ୍କୃଟ ଏମିତି ଏମିତି ପଢ଼େ। ସେ ଯୋଉ ଇତିହାସ ଭୁଗୋଳ ବହି ଧରିଲେ ମତେ ନିଦ ଲାଗେ।
ମତେ ଇତିହାସ ଭଲ ଲାଗେ ନହଲେ ଭୂଗୋଳ ଭଲ ଲାଗେ ନହେଲେ ବିଜ୍ଞାନ ଭଲ ଲାଗେ ମ୍ୟାଥ ତ ମୋର ହୁଏନି ଗଣିତ ହୁଏନି। ଆଉ ଆଉ ସବୁ ଯେତିକି ହବା କଥା ହୁଏ ଆଉ। ବିଜ୍ଞାନଟା ମତେ କିନ୍ତୁ ସବୁଠୁ ଭଲ ଲାଗେ।
ଓହୋ। ହଉ ରଖୁଛି ଯାଉଛି କଣ କରିବି ଆଉ।
ହଉସ